ଶୁବୁଚି। ଫ୍ରି ହେଲେ।
ଫ୍ରି ହେଲି। ମୋର ବାର ଛୋଟି ଆଉ ଛୁଅଟା ତ ସେ ତାକୁ ଟିକେ ଶୁଆଇକରି ମୁଁ କହିଲି ଟିକେ ରେଷ୍ଟ ନେବି ମୁଁ କହିଲି କାହା ସାଙ୍ଗେ କଥା ବାପା ବି କରିଦେବି ସେ ଠିକ ଟାଇମରେ ସେ ପୁରା ଉଠି ପଡିବ। ମାମାଙ୍କୁ ହଇରାଣ ଯମା କରିବନି। ହଁ।
ଛୋଟ ଛୁଆ ମାନେ ଯେହେତୁ ସେମିତି ହବ।
ହଁ। ତାକୁ ଶୁଆଇକି ସାଙ୍ଗେ ସାଙ୍ଗେ ପୁଣି ଉଠି କଣ କହିଲା? ଉଠିକିରି ଡ଼ାକୁଛି ମାମା। ମତେ ନିଅ। ମୁଁ ବୋଲି କଣ କରିବି ତ ନେଇ।
ଅଛନ୍ତି ସିଏ ସେମିତି ହେବେ ଏଇଟା ତାଙ୍କ ବୟସ ସେମିତି ହବାର।
ଆଉ କଣ ସେ ଶୋଇଲା?
ଆଉ ଶୋଇିଲାନି ଦାଦି ଦି ସାଙ୍ଗରେ ଉଠିକି ଡେ ଖେଳୁଛି ତ ବସି ପଇଲେ ପୁଣି ରଫା ଲାଗିବ ଆଉ। ମୁଁ ଏ ଟାଇମ ଟା କଣ ଶୁଏନି ସମସ୍ତେ ଶୋଇପଡନ୍ତି ମୁଁ ସମସ୍ତଙ୍କୁ ଜଗେ ଏ ଇ ବସିଲି।
ହ ହଁ ମୁଁ ବି ଏଇ ଟାଇମ ରେ ଶୁଏନି କାହିଁକି କହିଲେ ମୁଁ ଏଇ ଟାଇମରେ ଯ ଶୋଇ ପଡିବି। ତି ରେ ମେ ନିଦ ହବନି ମୁ ଯାଇକି ସକାଳ ଦିନ ଚାରିଟାରେ ଯାଇକି ମ ନିଦ ମାଡ଼ିବ।
ଓ ହା। ମୁଁ ବି ସେ ଶୋଇବାର ଅଭ୍ୟାସ ନାହିଁ।
ଯଦି ଶୋଇଥିବି। ଫୋନ କରି କରି କରି କରି କରି କରି ଉଠଉଥିବେ ମୋତେ। ନ ଉଠିଲେ ତ ସକାଳେ ମାମ ମାମା ଙ୍କର ଚଣ୍ଡି ରୂପ ଆଉ।
ଓହୋ ମାମା ନିହାତି ଚଣ୍ଡି ଗୋଟେ ହେଇଥିବେ ବୋଲି ଚଣ୍ଡି ରୂପ ଦେଖାନ୍ତି ନହେଲେ ବିନା ଚଣ୍ଡିରେ ସେମିତି ଚଣ୍ଡି ରୂପ ଧରି ପାରନ୍ତିନି ଧୂପ ଦୀପ ଝୁଣାରେ ଟିକେ ବେଶୀ ଚଣ୍ଡି ବେଶୀ ଉଠନ୍ତି ଯେ ଝୁଣା ଧୂପ ଟିକେ ମାମା ପାଖେ ରେ
ହଁ ହଁ ନାଇଁ ନାଇଁ ମାମା ବା ସକାଳୁ ପୂଜା କରିକି ଛିୁଣା ଦିଏ ତ ସେଇ ବାସ୍ନାରେ ତାର ବି ଚଣ୍ଡି ରୂପ ଜାଗୃତ ହେଇଯାଉ।
ହଁ ହଁ ସେଇଟା ଠିକ କଥା ମାମାଙ୍କୁ ଟିକେ କହିବ ଟିକେ ଜୁଣା। ଝୁଣା ବାବାଙ୍କ ଆଗେରେ ଦବ। କହିବ ମତେ ମୁଁ କହିଛି ବୋଲି।
ସେଇଠି ମୋ ଚୁଟି ଧରିକି ଓପାଡି ଦବ।
ସେ ଯୋଉ ଗୋଟାଏ ଗୀତ ନାଇଁ କି କାଳି ତ କାଳି ତୋ ମୁଣ୍ଡ ମୋଡି କଣ ଖାଇବି ଖାଇବି ଆଜି ମୁଁ ମୋଡି।
ହଁ ହଁ ହଁ କଣ ଗୋଟେ ଅଛି ସେ ଗୀତ ମୁଁ ବି ଶୁଣିଥିଲି। ସେ ଯୋଉ ଆମର କମେଡିରେ। ଓଡିଆ କମେଡି ଯୋଉ କରନ୍ତି।
ହଁ।
ସେଇଥିରେ ମୁଁ ଦେଖିଥିଲି। ଖାଇ ବି ଖାଇ ବି କଣ ଗୋଟେ ଏମ
ହଁ ସେମିତି ତ କରିଦେବେ ଆଉ ମାମା ତମ ଚଣ୍ଡୀ ରୂପ ଟା ତମେ ତ ଥରେ ଉଠିକିରି ଚଣ୍ଡୀ ରୂପ ରୂପ ଦେଖେଇଦେଲେ ମାମା ଏଇଆ ପୁରା ଚଣ୍ଡିରୁ ଚ ବସି
ମୁଁ ଚଣ୍ଡୀ ରୂପ ଦେ ଦେଖେଇଲେ ମୁଁ ଚଣ୍ଡୀ ରୂପ ଦେଖେଇଲେ ମାମା ଆହୁରି ଦିଟା ଭଲ ଚଣ୍ଡୀ ହେଇକି ମତେ ଆଉ ଟିକେ କହିବ।
ହୁଁ ଆଉ ବାପା କେମିତିଆ ବାପା ଅଛନ୍ତି ବାପା କୋଉ ରୂପ ନିଅନ୍ତି?
ବାପା କିଛି ନାହିଁ ତାଙ୍କ ସିଏ ନର୍ମାଲ ରୁହନ୍ତି। କେତେବେଳେ କେମିତି ଯଦି ରୂ ରୂପ ଧାରଣ କରନ୍ତି କରନ୍ତି ମୁଁ ବି ଟିକେ ରୂପ ଧାରଣ କରିଦିଏ ଆଉ।
ଓ ହୋ।
ଏ ମାମା ଟା ଟିକେ ଖାଲି ଇଏ?
ଓହୋ।
ଏମିତି ଚଣ୍ଡୀ ରୂପଧାରଣ
ବାପା ଚଣ୍ଡା ହା ହା ହା ମାମା ଚଣ୍ଡୀ ହେଲେ ଏ ବାପା ତ ଚଣ୍ଡା ହେବେ ହେ ହେ
ହା ହା ହା। କିନ୍ତୁ ମୋ ବାପା ଚଣ୍ଡା ତ ଛାଡନ୍ତୁ ଚନ୍ଦା ବି ନୁହେଁ ମୋ ବାପା ବଢିଆ ଚୁଟି ଅଛି ବାପାଙ୍କର।
ହଁ।
ସେ ଚୁଟି ଟା ଯଦି ତା ଦେହରୁ ଟିକେ ମତେ କେରେ ଦେଇଦିଅନ୍ତେ ମାମାକୁ କେରେ ଦେଇ ଦିଅନ୍ତେ ହଁ ଆମେ ତ ପୁରା ହିରୋଇନ ହେଇକି ବୁଲନ୍ତୁ। ଲଣ୍ଡା ନୁହେଁ ଲଣ୍ଡା ନୁହେଁ ଆମର କିନ୍ତୁ ଆମର ଟିକେ ପତଲା ଚୁଟି। ତ ବାପା ଟିକେ ଟିକେ ଆମ ତାନ କରିଦେଲେ ଆମେ ବି ଟିକେ ଷ୍ଟାଇଲ ମାରିକି ଚୁଟିଟା ଫୁୁର ଫୁୁର କରିକି ବୁଲନ୍ତୁ।
ଅହ ଏମିତି କଥା ଆଉ ବାପା ଯେତେଳେ ଶୋଉଚନ୍ତି ନଦୋଉଚନ୍ତି ଯେତେଳେ ଶୋଉନାହାନ୍ତି କଣ ବାପା ସବୁବେଳେ ତ ଶୋଉଥିବେ। ତମେ ଗୋଟେ କାମ କରୁନ ରାତିରେ ମାମାର ତମର ଧରିି ପ୍ଲେଡ଼ ମାରିଦେଇ
ବଢ଼ିଆ ଆଇଡ଼ିଆ ବଢ଼ିଆ ଆଇଡ଼ିଆ ଆଜି ଆମେ ମୋ ମାମା କୋହୁଚି ଉଁ ହୁଁ
ସେଇ ଟାଇମରେ ବାପାଙ୍କ ନିଦ ଭାଂ ଇଆ କଥା ନୁହଁ‌। ଆଉ ନିଦ ତ ଭାଙ୍ଗିଗଲେ ତାପରେ ଯୋଉ ରସଗୋଲା ଗୁଲାପଜାମୁନ ସେ ହେଙ୍ଗଟା ଯାହା ଖାଉଥବ ତାପରେ ଜାଣୁ
ହୁଁ ହୁଁ ଆଉ ମୁଁ ଆପଣଙ୍କୁ କୋହୁଥିଲି ନାଁ ସେ ଟାଇମରେ ମୋର ଯୋଉ ସାଙ୍ଗ କଥା।
ହଁ।
ସିଏ କୋଉ ଆମ ଆମ ଏପଟେ କହିବ ସିଏ ନାଇଁ ମୁଁ ତ ଜମା ଖାଏନି ମୁଁ ସେମିତି ମୋଟି ହେଇଯାଉଚି। ଆମେ ତାକୁ କହୁ କି ଆମେ ଖାଇ ଖାଇକା ବି ପତଳା ଅଛୁ। ଆଜି ତାର ଖାଇଆ ଦେଖିଲୁ? ମାନେ ଏତେ ଏତେ କିଏ ଖାଏ? ଏତେ କିଏ ଖାଏ? ଖାଇ ଚାଲିଲା ଖାଇ ଚାଲିଲା ମାନେ ସିଏ ଆମେ ଦି ଜଣ ଗୋଟେ ଗୋଟେ ନାନ୍ ଆପଣ ତ ଜାନ୍ ସେ ଗୋଟେ ନାନ୍ ଖାଇଆ ବି ମୁସ୍କିଲ ମାନେ ମୁଁ ତ ଖାଇ ପାରେନି ମୋର ଗୋଟେ ନାନ୍ ହେଲେ ମୋର ପେଟ ଫୁଲ୍।
ଉ ହୁଁ।
ଠାରେ ରିଲ୍ସ ତ ଆମେ ସବୁ ଖାଇଚୁ କି ନାଇଁ ନାନ୍ ତ ସେମତି ଫେରେ ସେ ଚିକେନ ଫେର୍ ସେ ଆଉ କଣ କଣ ଆମେ ଅର୍ଡର କରିଦେଇଥିଲୁ। ସେ ଷ୍ଟାର୍ଟରରେ ସେ ଯୋଉଁ ଚିକେନ ପକୋଡା ପକୋଡା ତାପରେ ଯୋଉ ଆମର
ହଁ ହଁ। ଆଉ ସବୁ କଣ କଣ ସବୁ ହଁ ଖାଇଲ?
ତାପରେ ତାର ପେଟ ତ ଏତେ ଖାଲି ଥିଲା ମାନେ ଆମର ସେତିକି ଖାଇକି ଅଧା ପେଟ ଫୁଲ ହେଇଗଲା। ନାନ ଟା ଖାଇଦେଲ ପୁରା ପେଟ ଟା ଫୁଲ ହେଇଗଲା ତାପରେ ଫେରେ କ ମସଲା କୋଲଡ୍ରିଙ୍ଗ ଏତେ ସବୁ ସବୁ ଜିନିଷ ଅଛି ଆମେ ସବୁ ଆଗରୁ ପ୍ଲାନ୍ କରିୁଥିଲୁ ଏୟା ଏୟା ଖାଇବୁ ବୋଲି କି, ହଁ। ସିଏ କେତେଟା ନାନ ଖାଇଛି ଜାଣିଛନ୍ତି? ତିନିଟା।
ଓ ହଁ ଆଉ ନ ଖାଇବା ଲୋକ ଖାଇଲେ ତ ସବୁ ସର୍ବଶ୍ଵ ଖାଇଦେବେ ଆଉ ସେୟା ହେଇଛି ବୋଧେ ପରି
ସିଏ କ ସିଏ କୁହେ ମୁଁ କିଛି ଖାଏନି ମା ଆଜି ତିନିଟା ନାନ ଖାଇଛି
ହୁମ
ଆମେ ତାକୁ ଦେଖିକି ହଁ ତୁ ପୁରା ଖାଉନି ଆଜି କେମିତି ଖାଇଛୁ ନାଇଁ ବଢିଆ ଲାଗୁଛି,
ହା ହା ହା ହୁଁ
ମାନେ ତିନିଟା ନାନ କୋଉ ମଣିଷ ଖାଇପାରିବ କି ମୁଁ ଆଜି ଦେଖି ଦେଖିଲି ଫାଷ୍ଟ ଥର କିଏ ତିନିଟା ନାନ ଖାଉଛି।
ଟଙ୍କା ନେବେ କାଇଁ ଛାଡିବେ କହିଲେ ଆମେ ଖାଇଦବା ଆଉ କଣ ଜମା ତିନିଶହ ଟଙ୍କାର ନାନ ସେ, ଖାଇଛନ୍ତି,
ହଁ ତିନିଶହ ଟଙ୍କା
ଓ ହୋ, ଓହୋ ଏମିତିଆ ତମ ସାଙ୍ଗ ତାହେଲେ ସେଇନ ତିନି ଚାରି ଦିନ ହେଇନ ଘରେ ତାଙ୍କର ଖାଇବେନି ଜମା ବ୍ୟସ୍ତ ହୁଅନି,
ହେ ହେ ଅଁ ହ ସିଏ ତ ଜମା ଖାଏନି। ଆଉ ଜମା ଖାଏନି ଆଜି ଖାଇ ଦେଇଛି। ଟିକେ ଟିକେ କରି
ସେ ତିନି ଚାରି ଦିନର ଖାଇଏ ତାଙ୍କ ସେ ଏକାଥରେ ସେ ରେଷ୍ଟୁରାଣ୍ଟ ରେ ଖାଇଦେକି ଯାଇଛନ୍ତି। ଏଥିରେ ତାଙ୍କ ମାମା ବାପା ବି ବହୁତ ଖୁସି ହେଇଯିବେ। ଯେ ମୋ ଝିଅ ଆଉ କିଛି ଖାଉନି ବୋଲି ଘରେ।
ହଁ।
ତମେ ତ ସେମିତିରେ ବି ଖାଇ ଦେଇଛ। ତମେ ବି ଯେତିକି ଖାଇଛ ଗୋଟେ ଦିନ ଦି ଦିନ ହେଇନ ବି ରହି ହେଇଯାଇପାରେ।
ହେଁ ହେଁ ନାଇଁ ମୋର ରାତି ତ ରହିଯିବି ରାତିରେ। ସେଟି କଣ ଦୁଇଟା ଖାଇଦେବିନି। ଏତେ ବି ଛୋଟିଆ ପେଟ ନୁହେଁ ମୋର। ଅଁହଁ ଅଁ।
ଓହୋ ତାହେଲେ ବଡ ପେଟ ଟା ତମର।
ହଁ ବଡ଼ ପେଟଟା ଗାଡ଼ିଆ।
ଓ ହୋ। ମୁଁ ବି ସେମିତି ବେଶୀ କିଛି ଖାଏନି। ବା ତମେ ଯେମିତି ସବୁ ଖାଉଛ।
ହଁ।
ଖାଇବା ବହୁତ କମ। ମୋର୍। କଂସେ ଖଣ୍ଟେ ପଖାଳ ହେଲେ ମୋର ହେଇଯାଉଛି।
ହେ ହେଂ ହେଂକଂ ସେ ପଖଳ ହଂ।
ଅ କମ ଖାଏ କି ନାଇଁ।
ହଁ ହଁ ପୁରା ବହୁତ କମ୍। ଏଇ କଂସେ ପଖାଳ ଗୋଟେ କଣ ସେଇଆା ତ।
ଆଉ ତା ସାଙ୍ଗ ଯାହା ଟିକେ ମାନେ ତରକାରୀ ପତ୍ର ଟିକେ। ଗିନେ ଗିନେ ଦି ତିନି ଟା ଆଇଟମ ହେଇଥିବ। ଆଉ ଆମ୍ବ ଖାଇଲା ଟାଇମ ରେ ଏନ ତ ଆମ୍ବ ହେଇ ଅଛି ଅଧା କେଜି କେଜି ପାଖାପାଖି ଆମ୍ବ ଖାଇଦଉଛି। ମୋର ହେଇଯାଉଛି ମୋର।
ହଁ ହଁ ହଁ ଏତେ କମ ଖାଇବା ଆପଣ କେମିତି ଖାଉଛନ୍ତି। ଚନତି ଆଉ ଦିଟା ଖାଉନାହାନ୍ତି ଏତେ କମ୍। କଣ ଖାଇବା।
ହଁ।
ଏତେ କେମିତି ଆପଣ।
ସବୁଦିନ କମ ହିଖାଏ କମ ଅ ଖାଇବା ଟା ହିଁ।
ଭୋକ କରେନି।
ନା ମତେ ଜମା ଭୋକ କରେନି। ମତେ ମୁଁ
କ କଥା ହିଂ ହିଂ ହିଂ।
ହସିଲେ କଣ ତମେ ଭାବୁଛ କି ସେଇଟା ଅଧିକ ହେଇଗଲା। ସେଇଟା ମୋ ପାଇଁ କମ ତ ମୁଁ କହୁଛି। ମୁଁ ତ ଘରେ ମତେ ଯିଏ ଦେଖନ୍ତିି କହନ୍ତି। କାହିଁକି ସେତିକି ସେତିକି ଖାଉଚ।
ମୋ ପାଇଁ ଏଇଟା ଅଧିକ ତ ମୁଁ ସେଇ ସେଇଥିପାଇଁ ହସୁଛି ଆଉ ହାଁ ହାଁ ହାଁ। ହୁଁ।
ଓ ହୋ। ହାଁ ହାଁ ହାଁ। ହଉ ଲୋ। ଆମର କିଏ ଜଣେ ଉଠି ପହିଲା ବୋଧେ। ହୁଁ ହୁଁ।
ଆପଣ ଯୋଉ ହସୁ ଚନ୍ତି। ଉଠି ଯାଇଥିବେ କିଏ ଗୋଟେ ଆଉ ନାଇ ଆପଣ ଜଏଣ୍ଟ ଫାମିଲି।
ଜଏଣ୍ଟ ଫାମିଲି ମୁଁ ଜଗୁଛି ଏକୁଟିଆ ମାନେ ଜାଣୁଥିବେ ମୁଁ କାହିଁକି ଜଗୁଛି ଘର ଦୁଆର ମୁହଁରେ।
ଆପଣ ଘରେ ସେତେ ରଖିଥିବେ ବୋଲି। କି ଆଉ ଯାବୁ।
ଆମ ନା। ନାଇଁ ଘରେ ରଖୁନ ରଖୁଛୁ ବୋଲି ଯ ଆମେ ଆଉ ଘରେ ରଖିଲେ ଆଉ ତମକୁ କହିବୁ ଯେ ଆମେ ରଖୁଛୁ ବୋଲି ଆମେ। ରଖୁନୁ କିଛି ହେଲା ବୁଝିପାରୁଛନ୍ତି କି ନାଇ ମୋର ଯୋଉ ଭଳିଆ ହ ଆସ ଆଉ ମୋର ଯୋଉ। ଭଳିଆ କଥା ମତେ ତ ଲୋକ ଦେଖିଲେ ହି ସିଆଡୁ ବାଟରୁ ବାଟରୁ ଫେରିକିରି ପଳେଇବି ପଚାରିବେନି ବି ତ-ତ-ତ ଏଇଟା। କାହା ଘର ବୋଲି ଆଉ। ସେଥିଲାଗି ଜଗୁଛି ଲୋକ ଆମ ଘରେ କୋଡିଏ ଜଣ ଲୋକ ଯେତିକି ନ ଡରନ୍ତି ମ ତ ସେତିକି ଡରିକିରି ପଳାନ ଡରିକିରି ତ ନୁହଁ ହସିକିରି ପଳାନ୍ତି ହସ ଡର ଯୋଉ ଗୋଟେ ନ ସେଇ ସେଇଟା।
ଅ ହଁ। ତାହେଲେ ଆପଣଙ୍କୁ ଲୋକ ଡରନ୍ତି ଆଉ ଆପଣ ତ ଜଗୁଛନ୍ତି ଆଉ କୁ
ମୁଁ ଭଲ ଜଗେଇ।
ହୁଁ।
ବାକି କି ଘର ଆଗରେ ଲେଖା ହେଇଛି କୁକୁର ପ୍ର ତି ସାବଧାନ।
କୁକୁର ନ ରଖ ଦେଖିକି ଆପଣ ତ ଜଗୁଛନ୍ତି।
ଟିକେ କଲ୍ କରୁଛି ମୋ ଝିଅ ପୁଣି ଉଠି ଗଲାଣି। ତାକୁ ପୁଣି ତାର କାମ ଟିକେ ବଢ଼େଇ ଦେଇ ପୁଣି ପାଞ୍ଚ ମିନିଟ ପରେ କଲ
ହଁ ହଁ ହଁ ହଁ ମତେ ବଢିଆ ଲାଗୁଛି ହଉ।